ଏଇଠି ବସିଛି, ଆଉ ତମେ
ହଁ ମୁଁ ଏଇଠି ବସିଥିଲି। ମୁଁ କହିଲି, ମୁଁ ଫୋନ କରିଥିଲି, ଆମେ ଗୋଟେ ଭୋଜି କରିବାକି?
ଭୋଜି ଅଦିନିଆ
ହୁଁ, ଭୋଜି କଲେ କେମତି ହବ?
ଓ ହୋ କି କି ସମସ୍ତେ କରିବା ସାଙ୍ଗସାଥି ସବୁ କଣ କଣ ହବ?
ସେଇଆ, ସେଥିପାଇଁ ପଚାରୁଥିଲି କଣ କଣ କଲେ ଆଇଟମ ଭଲ ହବ? ସେଥିରେ ପୁଣି ଭେଜ କିଛି ଅଛନ୍ତି, ନନ ଭେଜ ବି କିଛି ଅଛନ୍ତି। ଭେଜ ମାନଙ୍କ ପାଇଁ କଣ କରିବା। ଯୋଉ କ ଖାଉଛନ୍ତି ତାଙ୍କ ପାଇଁ କଣ କରିବା, ଟିକେ ଆଇଡିଆ କିଛି ଦିଅ?
ହଁ ଭେଜ ମାନ ସବୁ ଖାଇପାରିବେ କିନ୍ତୁ ସେମାନଙ୍କ ପାଇଁ ତ ଅଲଗା ମି ସବୁ ଏପଟ୍ ସେପଡ ହେଇଯିବ।
ହଁ ତାଙ୍କ ପାଇଁ ଅଲଗା ରୋଷେଇ କରିବା ଆଙ୍କ ପାଇଁ ବି ଅଲଗା ରୋଷେଇ କରିବା।
ପାଖରେ କଲେ ଭଲ ହୁଅନ୍ତା କ ପାଇଁ କହିଲ ଅ ହଁ। କାରଣ ଆମେ ଆମିଷ କରିବା ମାନେ ଆମିଷ ସେଡେ ସାଧା ସବୁ ଯଦିମୀ ସିଯିବ। ହଁ ଏପଟ ସେପଟ ଏମାନେ ଖାଇପାରିବେନି କି ତାଙ୍କର ବି ଅସୁବିଧା ଶାକାହହାରୀ ମାନଙ୍କର ବହୁତ ତୁ ଅସୁବିଧା ହବ, ହଁ ସାଧା ଉପରେ କଲେ ଏମାନେ ବି ଖାଇପାରିବେ ସେମାନେ ବି ଖାଇପାରିବେ। ସବୁ ଭଲରେ ଭଲରେ
ତାହେଲେ ଆମେ ମସରୁମ। ତା ଯଦି ସାଧା କରିବା ତାହଲେ ମସରୁମ, ପନିର। ତାପରେ ଆମେ ଷ୍ଟାର୍ଟର ଉପରେ କଣ କଣ ରଖିଦବା? ଆ ଶୁନ ପକୋଡ଼ା। ଆଉ କଣ ପକୁଡି ଫକୁଡି ଏଇଟା କରିବା ଏମତି ଥଣ୍ଡା ଏସବୁ କରିବା ହେଲା। ତାପରେ ଇଏ ପପରୁ ଭାତ, ମସରୁମ, ପନିର। ପନିର କଣ କରିବା ନା ପନିର କରିବାନି?
ପନିର ଦେଖଛନ୍ତି ସବୁ ପିଲା ଖାଉଥିବେ ତାହେଲେ ଚଳିବ କାରଣ କିଛି ଖାଆନ୍ତି।
ଆଉ ମସରୁମ ବି ତରକାରୀ କରିଦବା ତାପରେ ପାମ୍ପଡ, ସାଲାଡ। ସେତିରେ ବି ହେଇଯିବ।
ହଁ ହଁ ଖାଲି ଗୋଟେ ଭୋଜି ତ ଗୋଟେ ଅଲଗା ମାନେ ଗୋଟେ ବାହାନା କିନ୍ତୁ ସାଙ୍ଗସାଥି ମିଶିକି କଥାବାର୍ତ୍ତା ହବା ଆ ଜଣେ ଦି ଜଣଙ୍କ ସହିତ ବ୍ୟସ୍ତ ଜୀବନରେ ମିଶିବା ଏଇଟା ହଉଛି ମ ମନେ ତାର ମୁଖ୍ୟ ଇଏ। ନହେଲେ ତ ଏମିତି କିଛି ନାଇଁ ଭୋଜି ତ ଆଜିକାଲି ତ ସମସ୍ତେ ସବୁ ଖାଉଛନ୍ତି କିଛି ନାଇଁ। କିନ୍ତୁ ଗୋଟେ ସାଙ୍ଗସାଥି ମିଶିବା କଥା ହେବା ଏଇସବୁ ଗୋଟେ ଗୋଟେ ଇଏ ଆଉ। ଖାଇବି ସାଇଲାଣି?
ତମେ?
ନା ଖାଇନୁ ଆସିନାହାନ୍ତି କେହି ଖାଇନାହାନ୍ତି ସେଥିପାଇଁ ଖାଇନୁ ବସିଛୁ।
ଆ ଖାଇବା କ ହେଇଚି?
ଆଜି ରୁଟି କି ତଡକା ହେଇଛି। ଜଷ୍ଟ ସାରିକି ଏବେ ଆସିଥିଲି ଗରମ ଜୋର ସେ
ଗାଇଡ଼୍ସ୍।
ଆ ସେ ଏମିତି ସେମ ସେମ ହେଇଯାଇଛି ଆଉ।
ହୁଁ ହୁ ନା ମୁ କିଣିକି ଆଣିଛି ରୁଟି ତଡକା।
ହ ହଁ ତମେ ବନଉନା କି?
ମୁ ଥରେ ଥାରେ ବନେଇ ଦଉଛି ଆଉ ଥରେ ଯେତେବେଳେ ଆସୁଛି ସେଥିଁ ଲେଟ ଯାଉଚି ସେଥିପାଇଁ ମେ ଧରିିକଛୁ।
ଓ ହୋ ତମେ ଗାଁ ରେ ନାହଁ କି ଏବେ?
ଭୁବନେଶ୍ଵର ଅଛି।
ଓହୋ ଗାଁରେ ଅଲଗା ବାହାରେ ରହିଲା ଆ ତ ମାଇଁଙ୍ଗା ସବୁ ରୋଷେଇ କରିଦିଅନ୍ତି କିନ୍ତୁ ବାହାରେ ରହିଲା ମନେଇ କହିଲା ଆଉ ନିଜେ ବନେଇବ।
ରୋଷେଇ କରି ହଉନି ଅଫିସ ରୁ ତ ସେଥୀ ପାଇଁ ଭାଇ କିଣିକି ଥରକାଥରିକି ପ ଭଲ ଏଠି ରୁ ପାଖରେ ଗୋଟେ କରୁଛି ଭଲ ସେ କରୁଛି। ରହୁଛି ଆଉ।
ହଁ, ନିଜେ ନିଜେ ବନେଇକି ଖାଇବା ବି, କାମ ସାରିକି ଆସିକି ନିଜେ ବନେଇଲା ଆଳକୁ ବି ଟାଇମ୍ ଲାଗିବ ଆଡେ ବି ବହୁତୁ ଉଁ
ରାତିରେ ଆସିଲେ କଣ କଲେ ସକାଳ ଯାଇଥିବି, କରୁଥିବି ହେରା ଗନ୍ଧେଇ ହେଇଯାଉଛି ହେଲା ତ ରା କିଛି କରିବାକୁଚି ଭାତ ଥିବ ତ ତରକାରୀ କଣ କିଣିକି ଆଣିକି କରଦବୁ କଣ ଭଜା ବଜା। ଏତେ ଭାତ ରହୁନି, ଟୁ କିଣିକି ଆଣିବା ପଡୁଛି। ଆଉ ଛତ୍ ତରେ ଆଉ
ହଁ, ତମେ କଣ ସେ ହଷ୍ଟେଲ ରେ ରହୁଛ ନା ମେସ୍ ରେ?
ନା ରୁମ୍ ନେଇକି ରହୁଛୁ ଦି ଜଣ।
ମେସ୍ ରେ ଆଉ ନାଇଁ ଓ ନିଜେ ମନେଇକି ଖାଇବା ଟା ଭଲ। କିନ୍ତୁ ବାହାରେ ତମେ କାମ ସାରିକି ଆସିକି କଲାଳୁ ଛୋଟ ପି ପିଲା କଷ୍ଟ ବି ହଉଥିବ। ଅ-ଦିନ ସାରା ଏପଟ ସେପଟ। ହଁ, ତାପରେ ବାହାର ଜିନିଷ ଖାଇଲେ ଦେହ ଖରାପ। ଚେଷ୍ଟା କର ହଁ, ବହୁତ କମ୍ କିଣିକି ଖାଇବାକ୍
ହଁ, ସେ ଯୋଉ ପଚୁ ଅଂକଲ ତାଙ୍କ ଆଣ୍ଟି ବନଉଛନ୍ତି। ଘର ଖାଇବା ହେଲା। ମାନେ ଘରେ ରୁଟି ବନଉଚନ୍ତି, ଆଉ ମାନେ ତରକାରୀ ସବୁ ନିଜେ ବନଉଚନ୍ତି ହେଲା। କମ୍ ମସଲା ସେଇଥିପାଇଁ ଆମେ ଧରିକି ଆସୁ।
ଅଁ ହ। ଯାହା ବିି ହେଲେ ଏ ଯା ବି ହେଲେ କଣ କହିଲ? ନିଜେ ମନେଇକି ଖାଇଦବ ଯେମତି ଅଲଗା! ସେ କିଣିକି ଆଣିବା କରିବା ଦେହ ଖରାପ ଇଏ ସିଏ ଏମତି ଆଉ। ଉଁ ହୁଁ ଗାଁକୁ କେବେ ଆସୁଛ?
ଗାଁ କୁ ତ ଏବେ ରଜକୁ ଯାଇଥିଲି ଗୋଟେ ଦି ଦିନ ରହି ଆସିଛି, ବର୍ଷା ଯୋଉ ହେଲା। ମୋ ସାଙ୍ଗର ମୋର ଯାଇଥୁ ବର୍ଷା ହେଲା ଇଏ ହେଲା। ତ ପଳେଇ ଆସିଲୁ। ଏଠି ଆସିକି ନା ରଜ ଭଲ ସେ ହୁଏ ବି ଏଠି। ତମେ ଏପଟେ ଆସିକିନା ବୁଲିଲୁ ଆଉ।
ଆ
ଆ ତମେ ଏଥର ଗାଁଆଡ଼େ ରେ ବି ଯାଇଥିଲ? ଆଉ ବର୍ଷା ହେଲା ତାପରେ ବି ଉମ୍ ଓ ହୋ!
ନାଇଁ ବର୍ଷା ହେଲେ ସବୁ ମଜା ସରଲା ରଜରେ ତ ମେନ ବୁଲିବ ଚାଲିବ ଆଁ ପ୍
ତ ତାପରେ ବି ସେଦିନ ମୁଁ ଆଉ କିଛି ଦୋଳି ଫୋଳି ଖେଳି ପାଇଲିନି। ଆଲା, ମୁଁ ସେଇ ଦିନ ହଁ। ଖେଳି ପାଇଲିନି ତ ସେଦିନ ମୁ ପେଟ ଫେଟ କାଟିଲେ ସେ କୁହନି। ସେ କାଇଁକି ବେକାର ଟାରେ ଆସୁଥିଲି ରଜକୁ ମୁଁ! ତାପର ଦିନ ସୋମବାର ଦିନ ପଳେଇ ଆସିଲୁ। ସୋମବାର ଦିନ ପଳେଇ ଆସିଲୁ, ତାରେ ଆସିକିନା-ଏଇଠି ବୁଲାବୁଲି କଲୁ ଆଉ।
ନାଇଁ ଦଉଡ଼ି ତ ଦଉଡି ଆସିନି ରା-ଆ-ଣୀ। ଏଇନେ ବୁଲି ବା ଚାଲିବା ଖେଳ
ଆମେ ଯାଇନଥାନ୍ତୁ, ଗୋଟେ ଦିନ ଛୁଟି ଥିଲା ଖାଲି ଘର ଲୋକ କହିଲେ ଆସ ଆସ, ବୋଲି ମୁଁ କହିଲି ହଉ ଦଦି ଦିନ ଯାଇଁକିନା ବୁଲିକି ଆସିବ। ଶନିବାର ଗଲୁ ସୋମବାର ଦିନ ଆସିବି।
ଖାଇଲୁଣି ମୁଁ ଦିଟା ରୁଟି ଖାଇଲି। ହଁ ନାଇଁ ହଁ ରଜରେ ତ ମେନ ଝିଅ ମାନେ ଝିଅ ମାନଙ୍କର ତ କିଛି କାମ ନାହିଁ। ଶାଳି ଦୋଳି ଖେଳିବେ। ଏ ପାନ ଖାଇବେ କରିବେ, ଏ ସବୁ ତାଙ୍କ କାମ ଆଉ ଏସବୁ କିଛି ନହେଲେ ବଷ ସା ସବୁ ଦେଲା ବିଗାଡି ଆଉ। ମାମା ନାଇଁ? ପ୍ରଭୁ ବର୍ଷା ଏଇଥର ସବୁ ବିଗାଳି ଦେଲା। ହେଲୋ। କିଏ ଭାବୁଛ ଆଉ